ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛ ଏବେ।
ଏବେ ଏଇ ଆମ୍ବ ଗଛରେ ବସିିକି ପବନ ଖା
ଓହୋ ମାନେ ଆମ୍ବ ଗଛରେ ବସି ପବନ ଖା ହଉଛ ମୁଁ ତ ଏଇ ମନ୍ଦିର ଆଡେ ବସିଛି ଆଉ ମନ୍ଦିର ଆଡେ ଆସି ପଶି ପବନ ଖାଉଛି ଗହଳି ଗୁଳଗୁଳିଆ ହେଲା ତ ଆଉ ମନ୍ଦିର ଆଡେ ସେ ବସି ପବନ ଖାଉଛି ଆଉ ତମେ କଣ ଦେହପା ସବୁ ଭଲ ଅଛି?
ହଁ ଦେହ ପା ସବୁ ଭଲ ଚାଲିଛି।
ଓ ହଁ ମୋ ଦେହ ପା ସେମିତି ଏ ସବୁ ଟିକେ ଭଲ ଅଛି କିନ୍ତୁ ଏଇ ଗୋଡ ପୁଟିଆରା ଟିକେ ଆଜି କାମ କରୁନି ଠିକ ସେ ଚା ଚାଲି ପାରୁନି ଆଉ।
ଓହୋ ତାହେଲେ ତମ ଘର ପାଖରେ ମନ୍ଦିର ଟା ଆ।
ଘର ପାଖରେ ଜଗନ୍ନାଥ ମନ୍ଦିର। ପୁରା ଲାଗିଛି ଆଉ। ଆମର ଅ ଜଗନ୍ନାଥ ମନ୍ଦିର ଆମ ହଉଛି ଇ ପଡ଼ିଶା ଘର।
ଓହୋ ସ ବହେ ସୌଭାଗ୍ୟ।
କଣ କରିବା ଆଉ ଗୋଟେ କାନ୍ଥ ବା ଏପଟେ ସେପଟ ମଝିରେ କାନ୍ଥ ଏପଟେ ଆମର ଏପଟେ ମନ୍ଦିର। ରାତି ପାଇଲେ କୁହନ୍ତୁ।
କୁହ କ ତମେ କୁହ।
ରାତି ପାଇଲେ ଜଗନ୍ନାଥଙ୍କର ସନ୍ଧ୍ୟା ଆଳତି ଶୁଣିପାରୁଛୁ। ଦେଖିପାରୁଛୁ। ସକାଳେ ବି ଠାକୁରଙ୍କର ଶୁଣି ପାରୁଛୁ ଦେଖି ପାରୁଛୁ ସବୁଦିନ ଆମର କୀର୍ତ୍ତନ ଫୀର୍ତ୍ତନ। ବି ହଉଛି ତାହା ବି ଆମେ ଶୁଣିପାରୁଛୁ।
ହୁଁ ବ ଡେଲି ମାନେ ଠାକୁରଙ୍କର ଦ ଦର୍ଶନ ଆଉ।
ଡେଲି ଠାକୁରଙ୍କ ଦର୍ଶନ ଆଉ ଏମିତିରେ ଦର୍ଶନ କଣ ଆଉ କଥା ନାହିଁ ତମେ ଯଦି ସେଇଠି କହିଦବ ଜୟ ଜଗନ୍ନାଥ। ସେଟେ ବି ଯାହା ଶୁଣିବ କିନ୍ତୁ ତାର ଗୋଟେ ଭକ୍ତିର ଭକ୍ତି ଥିବା ଦରକାର। ହେଲା ଭର୍ତ୍ତି ଥିଲେ ସବୁ କିଛି, ହଁ ମନରେ ଭ ଭକ୍ତି ଥିଲେ ଅଳିିଆ ପାଣି ଗଙ୍ଗାଜଳ। ଆଉ-ଉ-ଉ ଏଇଆଡେ କହିନି ଗୋଟେ କଥାରେ କହିନି ଯେମ୍ ଯେମିତି କିି ଆମର ଗୋଟେ ଇଏରେ ଶାସ୍ତ୍ର ଅଛି ବା ପିତା ମାତା ଗୁରୁ ଦେବତା ବ୍ରାହ୍ମଣ। ପାଞ୍ଚ ଜଣ ମାନିବା ଯଦି ଆମେ କହିବା କିଇ-ଇ-ଇ ଜଣ କହ ଆରେ ଜଣକୁ ସେ ଜଣ କହିବ କହିବ ଭାଇ ଚାଲିଲୁ ଯିବା ଟିକେ ଜଗନ୍ନା ଯୋଉ-ଉ-ଉ ମାନେ ଯିବା ଗୋଟେ ଶିବ ମନ୍ଦିରଅ-ଅ-ଅ-ଅ ଠା ଠାକୁରଙ୍କୁ ଟିକେ ଦେଖା କ ଦର୍ଶନ କରିକି ଆସିବା ଆଉ। ଠାକୁରଙ୍କୁ ମାଗିକି ମୁଁ କହିବି ଠାକୁର ମୋତେ ଏତେ ପାଠ ଦିଅ ମୋତେ ହେତେ ପାଠ ଦିଅ। ମୁଁ କହୁଛି ସେଟା ବହୁତ ବଡ ଭୁଲ୍।
କିଛି ହବନି।
କିଛି ହବନି କଣ ପାଇଁ ଯଦି ଆମେ ପିତା ମାତାଙ୍କୁ ମାନୁଥିବା ସବୁବେଳେ ପାଇଁ ଆଉ ବାପା ମାଙ୍କୁ ମାନୁଥିବା ତାହେଲେ ମନ୍ଦିର ଦର୍ଶନ କଲେ ଚଳିବ ଆଉ ଯଦି ଘର ପିତାମାତାକୁ ତମେ ଯଦି ଦର୍ଶ୍ ଦର୍ଶନରେ ଭଲରେ ନ ମାନିଲ ଗୋଇଠା ମାଇଲ ଚାପୁଡା ମାଇଲ ତାହେଲେ ବାହାରକୁ ଯାଇକି ଦର୍ଶନ କଲେ ଲାଭ କଣ।
ହୁଁ ଭଗବାନ ଆଉ ତମକୁ କଣଟା ଦେବେ।
ଘରେ ତମର ମେନ୍ ହେଲା ଭଗବାନ ଶାଳଗ୍ରାମ ଘରେ ଇ ପିତାମାତା ହିଁ ଶାଳଗ୍ରାମ ବାପା ମାଆ ଆଉ ଗୁରୁ ବ୍ରାହ୍ମଣ ଦେବତା ମାନିବାକୁ ପଡ଼ିବ ନ ମାନିଲେ କିଛି ନାହିଁ ଯଦି ମାନିବ ମୁଁ ପରା ହଣ୍ଡ୍ରେଡ଼୍ ପରସେଣ୍ଟ୍ କହୁଛି ତମେ ମୋଠୁ ସାନ କି ବଡ ହଉ ମୁଁ ତ କହିପାରିବିନି କିନ୍ତୁ ଯଦି ଏଇ ଚାଞ୍ଚ ଜଣଙ୍କୁ ତମେ ମାନୁଥି ବ ତମର ଜୀବନରେ ସ ସବୁବେଳେ ପାଇଁ ଖୋସ ଖୁସିରେ ରହିବ ଆଉ ଯଦି ଜୀବନ କର୍ମ ନଷ୍ଟ ଆଉ କଣ ଏମିତି ତ କୁହନ୍ତିନି ଆଉ ଗୋଟେ କଥା କହୁଛି ଏଇଟା କୁହନ୍ତି କି ନାଇଁ ମୁଁ ଜାଣିନି ଏ ଏଥିରେ ଆମର ମାନେ ପ୍ରୋଗ୍ରାମ୍ ପାଇଁ ସେ ପିତାର୍ ହେଲେ, ସାର୍ କହିଲେ କି ପିଲାମାନେ ତମେ ଗୀତଫିତ ଲେଖିକି ନେଇଯାଅ ଆଉ ସବୁ ଘୋଷାଘୋଷି କରିବ ଆଉ ତମଠୁ ତାପରେ ଆମେ ଗୀତ ଘୋଷାଟା ନେବୁ ଆମେ କହିବୁ ସାରେ ଏତେ ବଡ ବଡ ଦେଇଛନ୍ତି ଆମର କୋଉ ଦିନ ଘୋଷିବୁ ଆମର କୋଉଦିନ ପୁରା ରଚନା ଭଳିଆ ତିନି ଫାଳେ ଚାରି ଫାଳେ ବର୍ଷା ଋତୁ ଗ୍ରୀଷ୍ମ ଋତୁ ଭଳିଆ ଦେଇ ଦେଇଛନ୍ତି ନା-ଆ-ଆ ପିଲା ଏଇଟା ତମକୁ ଦେଖା ଦଉଛି ସେଡେ ସେଡେ ତମେ ପଢିଦବ ତମକୁ ପୁରା ହାଲକା ଲାଗିବ। ଆମେ କହି ସାର୍ କେମିତି ହବ ନା ତମେ ପଢ ସନ୍ଧ୍ୟା ସଖାଳେ ରାତି ତିନଟାରୁ ଉଠିକି ପଢ, ମୁଁ କହିଲି କଣ ରାତି ତିନଟାରୁ ସାର ପଢିଲେ ହେଇଯିବ? ନା ହଁ, ମୁଁ କହିଲି ଆଉ କଣ କରିବାକୁ ପଡିବ, ନା ସବୁଦିନି ସକାଳୁ ଉଠିବ ବାପାମାଆଙ୍କୁ ଜୁହାର ହବ। ଆଉ ମନ୍ଦିରରେ ଦେଖିବ ଯୋଉ ବ୍ରାହ୍ମଣ ଥିବ ତାକୁ ବି ଜୁହାର ହବ ଆଉ ଉଠି ଯେତେବେଳେ ବହି ଧରିବ ଆଖି ବୁଜିବ ବାପାମାଙ୍କ ମୁହଁ ଦେଖିବ ତା ଗୁରୁ ଯିଏ ତମର ଯିଏ, ଯିଏ ଲେଖାଦେଇଛନ୍ତି ତାଙ୍କ ମୁହଁ ଦେଖିବ ତାପରେଏ-ଏ-ଏ-ଏ ଠାକୁରଙ୍କ ମୁହଁ ଦେଖ୍ ବ୍ରାହ୍ମଣ ମୁହଁ ଦେଖିବ ତାପରେ ଖାତା ଆଡେଇବ ଦେଖିବ ତମର ପାଠଟା କେମିତି ହବ।
ଯାହା କୁହ ଭାଇ ତମେ ବଢିଆ ମାନେ ସବୁ ଜାଣିଛ।
ହଁ ତାପରେ ଏଇଆ କହିଲେ ଏଇଆ କହିସାରିଲା ପରେ, ଆ କିଛି ଦିନ ଗଲା ଆଠ ଦଶ ଦିନ ଗଲା ପରେ ଆସେ ଘୋଷା ନେବାକୁ ନେବେ ନା ଘୋଷା ଯେତେବେଳେ ନେବାକୁ ଆସିଲେ ସମସ୍ତେ କହିଲେ ସମସ୍ତଙ୍କର ଟିକେ ଟିକେ ହେଲା ଆମ ମାନଙ୍କର ବି ଟିକେ ଟିକେ ହେଲା।
ହୁଁ।
ଇଏ ଅଳ୍ପ କିଛି ଇଏରେ ହେଇଗଲା ପଚାରିଲେ ହା ହାତ ଟେକିଲ କୋଉ ମାନେ ପିତାମାତା ଗୁରୁ ବ୍ରାହ୍ମଣ ଦେବତାକୁ ମାନୁଛ? ଆମେ ସବୁ ହାତ ଟେକିଲୁ, କେତେ ଜଣ ଆମେ ହାତ ଟେକିଲୁ। ହାତ ଯୋଉ ଟେକିଲୁ ତା ଭିତରେ ମୋ ଜାଣିବାରେ କହିବା କଥା ନୁହଁ ଜଣେ କିନ୍ତୁ ସେ ମାନୁନେଇ ରାତି ପାହିଲେ ବାପା ମାଙ୍କୁ
ବାଡ଼ଉ
ଟର୍ଚର ବାଡ଼ାପିଟା ବି ସହ କରୁଛି।ସେଟା କହିବା କଥା ନୁହଁ ଏଥି ହଁ ସିଏ ବି ହାତ ଟେକି ଦେଇଛି ସେଇଠୁ ଆମେ ଭାବିଲୁ ଆଜି କୋଉଆଡେ ସୂର୍ଯ୍ୟ ଉଇଲେ। ସୂର୍ଯ୍ୟ ପ ପୂର୍ବ ନା ପଶ୍ଚିମକୁ ଉଇଥିଲେ ମୁଁ ଟିକେ ଦେଖେ। କିନ୍ତୁ ସେଟା ଠିକ ନୁହଁ ବାପା ମାଆଙ୍କୁ ମାନ ଗୁରୁ ଦେବତା ମାନ ନ ମାନିଲେ କିଛି କରିପାରିବନି ଜୀବନରେ। ଆମେ ତମେ ଯାହା ଗଲ ତମେ ଯେତେବେଳେ ଘରୁ ବାହାରିକି ଯୋ କୌଣସି ଗୋଟେ କର୍ମେରେ ଯାଅ ବନ୍ଧୁ ବାନ୍ଧବ ଘରେ ବି ଯାଅ ଦେଖିବ ବାପା ମାଆଙ୍କୁଜୁହାର ହେଇକି ଯାଅ ଦେଖିବ ତମେ ଯଦି ସଫଳ ନ ହବ ମତେକହିବ।
ଯୁଆଡେ ଘରୁ ବାହାରିଲେ ମା
ହଁ ଘରୁ ବାହାରଲ ତା ମାନେ ତମ କ ବା ଝାଡା ଯିବି ବାପା ମାକୁ ଜୁହାର ହେବି କି।
ହଁ।
କହିଲା କଣ ଝାଡ଼ା ଯିବ ବାପ ମା ଙ୍କୁ ଆଉ ଝୁଆର ହେବ କି ତମର ଯେଉଁ-ଉ-ଉ ସମୟଟାର ଦରକାରରେ ଆଜି ଗୋଟେ ପରୀକ୍ଷା ଦେଇ ଗଲ କିମ୍ବା ଆଜି ଗୋଟେ-ଏ-ଏ-ଏ ତର କଟକ କି ଭୁବନେଶ୍ୱର କିଛି ଗୋଟେ କାମରେ ଗଲ କି ଅଲଗା ଆଉ କିଛି କଲ, ଆଉ କଣ କେମତି ଚାଷ ବାସ କେମତି କଣ ଚାଲିଛି?
ଚାଷ ବି-ଇ-ଇ ଭଲ ଚାଲିଛି, ଜଷ୍ଟ ଏ ଆଜି ତ-ଅ-ଅ ତଳି ଫଳି ଇ କରାଲା।
ତାପରେ ଆ କିଛି ଦିନ ଗଲେ-ଏ-ଏ-ଏ ଚଳେ ନେଇକି ଯୋଉ ବିଲରେ ଲଗା ହବ।
ହଁ।
ହେଇଚି ଆଉ।
ତାପରେ ତମ ଏଇ ନାଚ୍ ମାନେ ଫ୍ୟୁଚରରେ ଏ
ପିଜୁଳି
ହଁ ପିଜୁଳି
ଖାଇବାକୁ ଭଲ ଲାଗେ କି?
ହଁ ପିଜୁଳି ଖାଇବାକୁ ଭଲ ଲାଗେ। ଓହୋ ପଜୁଳି ଖାଇବାକୁ ଭଲ ଲାଗେ ଆଉ-ଉ-ଉ-ଉ ଆମ୍ବ କଞ୍ଚା ଆମ୍ବ ଖାଇବାକୁ ଭଲ ଲାଗେ।
କଞ୍ଚା ଆମ୍ବ ପାଚିଲା
ପାଚିଲା ହାତେ ଭଲ ଲାଗେନି କଞ୍ଚା ଆମ୍ବ
ଉ ହୁଁ ମାନେ ଫଳର କଉ କୁରା ଭଲ ଲାଗେ?
ଫଳରେ-ଏ-ଏ-ଏ ମାନେ ସବୁ ଭଲ ଲାଗେ କିନ୍ତୁ ଗୋଟିଏ ଫଳ ବୋଲି ଯୋଉଟା କି ପଣସ।
ହୁଁ।
ବୋଲି ସପୁରି ପଣସ ଯେଉଁଟା
ଓହୋ।
ସେଇଟା ମୁଁ ଖାଏ।
ଖାଏ।
ନା ସେଟା ଖାଇବିନି ବେଲ ଖାଇବାକୁ ପସନ୍ଦ କରିବିନି। ଆଉ ଆମର କ୍ଷୀ
କହିଲେ ଭଲ ଲାଗେନି ବେଲ?
ନା ବେଲ ବି ଭଲ ଲାଗେନି।
ହୁଁ ହୁଁ।
କ୍ଷୀର ଦହି-ଇ-ଇ-ଇ ଇଏରେ ଗଲେ ଦହି ଖାଇବିନି ଆଉ ସବୁ ଖାଇବି।
ମାନେ କ୍ଷୀର ଟା ଭଲ ଲାଗେ?
କ୍ଷୀର ଭଲ ଲାଗେ, ଛେନା ଭଲ ଲାଗେ, ଘିଅ ଭଲ ଲାଗେ ସବୁ ଭଲ ଲାଗେ କିନ୍ତୁ ଛେନା ଖା ଦହି ଖାଇବିନି ଦହି ଦେଖିଲେ ମୁଁ ମଲି।
ହୁଁ ହୁଁ କିନ୍ତୁ ମତେ କ୍ଷୀର, ଦହି, ଛେନା କିଛି ଭଲ ଲାଗେନି।
ଓ ହୋ। ଆଇସ୍କ୍ରିମ ଖାଇବାକୁ ଭଲ ଲାଗେ?
ହୁଁ, ଆଉ ପନିପରିବାର କଣ-ଅ-ଅ ଭଲ ଲାଗେ?
ଅ ପନିପରିବା ବେଶୀ ଭଲ ଲାଗେ କଣ ଆମର ମାନେ ଆଳୁଟା ହତେ ମୋତେ ଭଲ ଲାଗେନି। ହେଲା କିି ଆଳୁ କଖାରୁ ଏଇଟା ଭଲ ଲାଗେନି। ଆଉ ଖାଇବ ମାନେ ବିନ୍ସ ଭଜା ପୋଟଳ ଆଳୁ ଭଜା
ହୁଁ।
କମ୍ ପଡ଼ିବ ପୋଟଳ ଅଧିକ ପଡ଼ିବ ଆଉ କଣ ଏଥିରେ ବି ଭଲ ଭଲ ପରିବା ଶାଗ ଗୋବି ଖାଇବାକୁ ମତେ ମାନେ ଯେତେବେ ଗଲେ ଶାଗ ମାନେ ପନିପରିବା ଛାଡି ମୁଗୁନା ଶାଗ ତ ମୁଗୁନା ହଉ ପଛିିକା ସଜନା ଜ ଶାଗ ଏଥିରେ ପ ଥଥିବା ଆମର କଣ କହିଲ ଯୋଉ କୁଶଳା ଶାଗ ସେଥିରେ ପକେଇକିନା ଭଜା ହବ। ଭଜା ତ ନୁହଁ ଖରଡ଼ା ହବ କ୍ଷୀର ଫୀର ପକେଇକିନା ମାନେ ଇଏ ଦେଇକି ପକେଇଲେ ସେଇଟା ଭାରି ଭଲ ଲାଗେ। ଆ ଖ ଖ ଆଜ୍ଞା କଣ କରୁଥିଲ? ମୂଳରୁ ଲାଗିନି
ମୂଳରୁ ବି ଭଲ ହେଇନି।
କଣ କହିଲେ ବୁଝିବା ହଁ ଭଲ ମାନେ ଭଲ ଲାଗେନି କଣ ସେତେବେଳେ ଆମ ମାଇଣ୍ଡ ଟା କେତେ ଥିଲା। ମାଚୁରିଟି।ଛୋଟ ଛୁଆବେଳେ ଆମେ ତ ସମସ୍ତେ ଏଟା ଆଉ ଭଲ ଲାଗେନି କାହିଁ ମିଛ କହିବା। ଯୋଉଟା ସତ କଥା କିନ୍ତୁ ଭଲ ଲାଗେ, ହୁଁ। ଯାଏ ଖାଲି ବ୍ୟାଗ୍ ଗଳେଇ ଦେଇକି ହଁ ଯାଏ ଯେ କିନ୍ତୁ ବ୍ୟାଗ୍ ଗଳେଇ ଦେଇକି ପଳେଇ ଆସେ।
ଓ ତମେ ଛୋଟବେଳେ କେମିତି ଥିଲ ଦୁଷ୍ଟ ଥିଲା ନା ଭଲ ପିଲା ଥିଲ?
ଛୁଆ ଦିନେ ଛୁଆ ଦିନେ ବହୁତ କଣ୍ଡୁଆ ଥିଲି। ମାନେ ବହୁତ ବହୁତ ଦୁଷ୍ଟ ଥିଲି।
ଓହୋ ଆଉ ଏବେ ଭଲ।
ହଁ ଏବେ ଭଲ ହେଇ ଏ ଟିକେ ଟିକେ ଖରାପ ଅଛି ଆଉ ଫୁଲ୍ ଭଲ ହେଇନି ଆଉ। ଏ ଭାଷା ଭାଷା କହେନି ମୁଁ। ହେଲା। ନା। ମତେ ଭଲ ଲାଗେନି କିଏ ଭାଷା କହୁଥିବ ମୋର ଏଠି। ହଁ ଜଣା ପଡୁଥିବ। କଣ ଜାଣିଥିବ। କଣ କରିବା ଆଉ। ମାନେ ଏଥିରେ ଆମର କଣ ଏଥିରେ ତ କିଛି ପରିଚୟ ଦେଇପାରିବାନି। କିଛି ବି ଅଲଗା ଦେଇ କଥା ହେଇପାରିବାନି ଆମର ଯୋଉଟା ନିୟମ ଅନୁସାରେ ଆମର ବୁଝା ବି ଆମର ଯୋଉଟା ମାନେ ଯୋଉଟା କହିଲେ ଲୋକମାନେ ବୁଝିପାରିବେ। ସେଇଟାର ବେନିଫିଟ ଥାଏ। ବୁଝେଇ ପାରିବା ଲୋକଙ୍କୁ। ଆଉ ରଜ କେମିତି କିପରି ତମ ପଟେ ପାଳନ ହଉଛି?
ରଜ ଗାଁ ରେ ଦୋଳି ଖେଳା ହଉଛି।ସେଠୁ ମାନେ ସାହିରେ ଦୋଳି ଖେଳା ହଉଛି। ଗାଁ ରେ ଫଂକ୍ସନ୍ ହେଇକି ହଉଛି। ୱାହ୍।ଭଲ ଭାବରେ ପାଳନ ହଉଛି ଆଉ।
କଣ କହିଲ?
କହିଲି କି ଗାଁ ରେ ଫଂକ୍ସନ ଭଳିଆ ହେଇକି ହେଇ ଯାଉଛି।
ହୁଁ ହୁଁ।
ସେଠୁ ତାପରେ ଆମର ଘର ପାଖରେ ଦୋଳି ଫୋଳି ହଉଛି। ସବୁ ସେମିତି ଚାଲିଛି ଆଉ। ରଜରେ ପିଠା ପଣା
ନିହାତି।
ହୁଁ ତମକୁ ରଜରେ କୋଉ ପିଠା ଟା ଖାଇବାକୁ ଭଲଲାଗେ। ଚକୁଳି ପିଠା ନା ପୋଡ ପିଠା
ସେଇଟା ସେକେଣ୍ଡ। ପୋଡ଼ ଏ ହେ ପୋଡ଼ପିଠା ଖାଇଆକୁ ଭଲ ଲାଗେ ଆଉ ଉଁ ଚକୁଳିଟା ଭଲ ନାଗେ ଅ ଉଁ ପ୍ରାଏ ଟାଇମ୍ ମାନେ ଏବେ କରିବ ସାଙ୍ଗେ ସାଙ୍ଗେ ଖାଇବ। ହୁଁ ହୁଁ।
ଭାଇ ହେଇ ଆଇଲାଣି ଟାଇମ ୟାପରେ ମୁଁ ଖାଇ ସାଇଲା ପରେ ଆଉ ଥରେ କଥା ହବା କି?
କାଟ।
ହଉ ୟା ପରେ ଏ
କଣ କହିଲ?